ହାଲୋ।
ହଁ।
ହଁ। ଆଉ ଖବର କଣ?
ଖବର କଣ ଖବର ତୁ କହିବୁନା ଆଉ।
ଗରମ କେମିତି ହଉଚି ଟିକେ କମିଚି।
ଗରମ କମିଚି ରଜ ପାଗ ହେଇଯାଇଛି।
ହଁ।
ରଜ ପରେ ହେଲା ରଜ ପାଗ ହଁ।
ଆଗରୁ ଯୋଉ ହଉଥିଲା ରହି ହଉନଥିଲା ନାଟିକେ ବର୍ଷା ବର୍ଷା ହେଲେବି ଚାଷ ଫାଷ କରନ୍ତେ।
ହଁ ବର୍ଷା ଫର୍ଷା କିଛି ନାଇଁ। ବର୍ଷା ସବୁଆଡ଼େ ହଉନି କୁଆଡ଼େ କୁଆଡ଼େ ହଉଚି କେତେବେଳେ କେମିତି।
ବାହାର ଜାଗ ତ ମୋଭାଇର ଇଏ ହେଇଯାଇଛି ବଦଳୀ। ଅଲଗା ଯେ ଯୋଉ ଜାଗାରେ ଥିଲା ତାର ଆହୁରି ଭିତରୁକୁ ମାନେ ମାଓବାଦୀ ଏରିଆ। ଏ ବାଘ ଭାଲ ଏ ସବୁ ହଁ ସେଇ ଜାଗା ସବୁ ସେଆଡ଼େ ନୁହେଁକି।
ହଁ ବଦଳୀ ହେଲା ଭଲ ଜାଗା ଆଡ଼ୁ ହେଲେ ହେଇଥାନ୍ତା କୁଆଡ଼େନା।
ହଁ ଏଠି ସବୁ କ ମାନେ କୁଆ କୁଇ କରି କହୁଛନ୍ତି ସେ କହୁଚି ନା ମୁଁ କାହିଁ କୁଆ କୁହି କରିବି। ଏଠି ହେଲେ କଣ ହେଲା ମାନେ ଦିନେ ଦିଦିନି ଡିଉଟି ନଗଲେ ହଉଚି। କିନ୍ତୁ ଏଠି ପାଖ ଜାଗା ହେଲେ କଣ ସବୁଦିନ କରିବାକୁ ପଡ଼ିବ।
ଏତେ ଦୂର ତାପରେ ମାଓବାଦୀ ଏଇରେ ଯାହାବି ହେଲେ ଡର ମାଡ଼ିବ।
ଆଉ।
ଘଁର ଲୋକଙ୍କୁତ ଡର ମାଡ଼ିବ।
ତାର ପୁଣି ଇଏ ପଡ଼ୁଛି କଣ କହିଲୁ ଯେମତି ତମେ ଯାଇକି ଗଣିବ ଗଛ କେତେଟା ଇଏ କେତେଟା ତାର ହେମିତି ରାତିରେ ପଡ଼ୁଛି। ପୁରା ଜଙ୍ଗଲ ଭିତରେ ଦିନେ ରାତି ଗୋଟେ ହେଲାଣି ଆସି ସେବି ଗଣୁଛି ତାର ଗଣୁଛି ଗଲା ତା ମାଁ ପୁରା ସୋଇପାରୁନି।
ଯାହାବି ହେଲେ ଘର ଲୋକଲଙ୍କୁ ଡର ମାଡ଼ିବନିନା ଆଉ ତାଙ୍କୁ ସିନା କିଛି ନାଗୁନଥିବ ଅଭ୍ୟାସ ହେଇଯିବନି।
ଆଉ ପୁଣି ଆଉ ପୁଣି ଗୋଟେ ଗୋଟେ ବେଳେ ଲାଗୁନି ଜମା ଫୋନ୍ ଆହୁରି ଡର ଲାଗିବନି।
ଆଉ କଣ ସେଠିତ ପୁଣି ନେଟୱାର୍କବି ନଥିବ।
ଆଉ ଏମିତିଆ ସବୁ ଆରେ ହେଇଯାଇଛି ଯାଇ ଗୋଟେ ନେଇକି ଯାଇଛି ଦି ଦିନ ହବ ମାନେ ଅଲଗା ଜାଗାକୁ ତାର ଯୋଉଠି ମିଳିଛି ଘର ଫର ତାର ସବୁ ଜିନିଷପତ୍ର ନେଇଯାଇଛି ସାଙ୍ଗ ବି ସେଇଠି ରହୁଛି। ସେ ଯୋଉଠି ତାର ବଦଳି ହେଇଚିତା ପାଞ୍ଚ ଛଅ କିଲୋମିଟର୍ ଭିତରେ ତା ସାଙ୍ଗ ରହୁଚି।
ହୁଁ।
ତା ସାଙ୍ଗ ବି ସେଇଆ ତା ସାଙ୍ଗ ମୋ ମା କୁ ତା ମାଆ କୁ ଫୋନ କରି ଖୋଉଥିଲା, କହୁଥିଲା ଇଏ ତ ଆଉ ନରେ ଏମିତି କାମ କରୁଛି ପୁରା ସଚୋଟ ଭଳିଆ, ଇଏ ଭଳିଆ, ସିଏ ଭଳିଆ ଏମିତି କଣ କଲେ ହବ ଆଉ ଏବେ କଣ କାମ କଲେ କରୁଛନ୍ତି ନହେଲେ ନାଇଁ, ଇଏ କାହିଁ ଏତେ ମାନେ କରୁଛି? ଏମତି ତା ମା କୁ ତ ମାଗୁଛି ମୁଁ କଣ କରିବି, ତା ଇଚ୍ଛା ସେୟା କରୁ।
ଆଉ ଏମିତି କଲେ ହବ?
ଆ କିଏ କରୁଛି କହିଲୁ?
ଆଉ କଣ?
ତୁ ହେଲେ ଯଦି ନ-ନଗଲେ ହଉଚି ତୁ ଟିକେ ସେଇ ସମୟ ଟିକେ ପଢିଲେ ହୁଅନ୍ତାନି?
ହଁ, କାହିଁ ଏମତି ଯିବା କଣ
ସେୟା।
ଡା ସିଏ ଏମିତି ମନ ରେ ଭାବିବେ ଯଦି ମୁଁ ଯୋଉ କାମ କରିବି ପୁରା ମନ ଧ୍ୟାନ
ହଁ ଆଉ ଯଦି ମତେ କେମିତି ସାର୍ ମାନେ ନ କୁହନ୍ତୁ ଇଏ କୁହନ୍ତୁ। ରେ ସେୟା ସବୁବେଳେ।
ସେଇଟା ମନେରେ ରଖି ତାର କରୁଛନ୍ତି ଭଲ, ଭଲ ଯେ ହେଲେ
ହେଲେ ବି ଏତେ ବି ଇଏନୁହେଁ।
ହଁ। ତ ଇଏ ହେଇତ ତ କେମିତି ହବ?
ତାର ପା ଗୋଟେ ମାନେ ଅଫିସର ବଡ ଅଫିସର ରେଞ୍ଜର ଯେ, କଣ ନା ଯୋଉ ପଇସା ହେରିକ ଏମିତି ନେଇଯାଉଛନ୍ତି। ମାନେ କଣ କହିଲୁ ତାର ସେତିକି ମାନେ ଏତିକି ଏରିଆ ଯୋଉ ଜଙ୍ଗଲର କାମ ଆଇଲା। ସେ ଆଗେ ବିଲ୍ ହବ ପଇସା ଟା ତାଙ୍କ ଏରିଆରେ ଜେ ନେଇଥିବ ଦାୟିତ୍ଵ ତା ପାଖକୁ ଆସିବ, ଇଏ କଣ କରିଛି ନା ଦ ଅଫିସର ସମସ୍ତଙ୍କ ଶ୍ରମିକ ମାନଙ୍କର ଦଶଖତ ନେଇକି ତାର ପଇସା କୁ ନେଇଯାଇଛି।
ଆହା।
କିନ୍ତୁ ଦେଖିଲା ବେଳକୁ ମୋ ଭାଇ ନା ପଡିଛି ସେଇ ମାନେ ଦାୟିତ୍ଵ ଯେହେତୁ ଇଏ ଉପର ଅଫିସର, ଇଏ ତାର ସେଇ ଟାଇମ ରେ ଘରକୁ ଆଇଛି, ଆଉ ଉପର ଅଫିସ ସେ ଯେହେତୁ ଦେଖିବ, ଇ ତାର ଥାନା ଦେଇ ଦେଇଛି। କଣ ହେଇଛି ଇଏ ଜାଣିନି ତାର, ଇଏ ତା ପରଦିନ ଗଲା ବେଳକୁ ସମସ୍ତେ ପଇସା ମାଗୁଛନ୍ତି, କହୁଛନ୍ତି ବାବୁ ପଇସା କାଇଁ ପଇସା କାଇଁ ଆମେ କାମ କରିଛୁ। ସେ କହୁଛି କୋଉ ପଇସା କଣ ମୁଁ ତ ଜାଣିନି କି କାମ କାଇଁ ତମେ ତ କରିନ। କହୁଚି ହଁ ଆମେ କରିଛୁ, ସେ ମ୍ୟାଡାମ ଥିଲେ ଆମେ କରିଛୁ, ମ୍ୟାଡାମକୁ ପଚାରିଲା ବେଳକୁ ମ୍ୟାଡାମ କହିଲେ ମୁଁ ମୁଁ କିଛି ଜାଣିନି। ଆ ଡର ମାଡିିବନି କହିଲୁ?
ଆଉ କଣ।
ତୁ ଏମିତି କରୁଛୁ, ତା ନାଁରେ କଣ ନାହିଁ କଣ ହବ।
ଏମିତି କରିବା କଥା ନୁହେଁ ଆଉ, ଏମିତି କରିବ ତମେ। ପଇସା ଏ ଆଜିିକାଲି ଦୁନିଆ ବା ସେୟା ପଇସା ଲୋଭ।
ସେୟା ପା ଶୁଣୁନୁ ତ ଏମିତି କଲା। ଏମିତି କଲା ତାପରେ ଇଏ ତାର ଗଲା ମୁଁ ଉପର ଅଫିସରଙ୍କ ପାଖକୁ ଯିବି କହିବି। ମୋ ନାଁ ରେ କାଇଁ ମି ଇଛ କିନ୍ତୁ ମୋ ମା ହେରିକା ମନା କଲେ କଣ ନାଁ ସେ ଝିଅ ଟା କଣ ନାହିଁ କଣ କହିବ, ତା କଥା ବିଶ୍ୱାସ କରିବେ। ସେ ପୁଣି ଉ-ଉ-ଉପର ଅଫିସର।
ଠିକ କଥା ଆଉ ଆଜିକାଲି ଦୁନିଆରେ ଝିଅ ମିଛ କହିଲେ ବି ତା କଥା ବିଶ୍ଵାସ କରିଦଉଛନ୍ତି ଆଉ।
ହଁ ବା ଏନ୍ତି। କହିବାକୁ, ତାପରେ ସେ ଗୋଟେ ତାର ଚିଠି ଲେଖିଥିଲା କି ମୋର ସିଏ ବି ସେ ବୋଧେ ନିଜେ ଲେଖିଥିଲା କି ମୋର ବଦଳି କର କି କଣ ତାର ହେଇଗଲା ଆଉ। ଟିକ ସେ ତାର ଘରେ କହାକୁ କହିନିକି କହୁଛି ମୋର ହେଇଗଲା ତାର ନିଜେ ଲେଖିଚିକି ତାର ସେମିତି ଆଇଚି କେଜାଣେ
ନିଜେ ନେଇକି ଦେଇଥିବେ।
ସେଇଆ ହେଇଥିବକି କଁ। ଆଉ ଏଆରେ କିଏ ତାର ତାର ବେଶୀ ତାର ନ ରହିବ ଇଏରେନା ସବୁବେଳେ ଏଇ କଥା ଭାବିବ।
ତାଙ୍କୁ ଖରାପ ଲାଗିବନି ଆଉ ତାଙ୍କ ନାଁ ପକେଇକି ଏମିତି କରିଦେଲେ।
ଆଉ ଗୋଟେ ଆଉ ଯୋଉମାନେ ସ ସାଙ୍ଗ ମାନେ ଥିବେ ତାଙ୍କୁ ବାବୁ ବାବୁ କରି ଡାକୁଚନ୍ତି ତାଙ୍କ କଥାବାର୍ତ୍ତା ଭଲ ସେଜାଣିବେ ଇଏ ଏମିତି କଲେ କିନ୍ତୁ ତା ଭିତରେ ଜଣେ ଯିବେ ଆଉ ଜଣେ ଯିଏ ମାନେ ଅତି ବୟସ୍କ ଲୋକ ହବ ସେ କିନ୍ତୁ ସବୁ ଜାଣିନଥିଲା କଇଲା ନାଇଁ ସେଏମିତି କରିଛନ୍ତି ସିଏହିଁ ସବୁ କହିଲା। ସବୁ କହିଲାଠୁ ଭାଇ ସବୁ ଜାଣିଲା। ତାଙ୍କର ତାଙ୍କର ମାନେ ଏତେବି ଆମେ କଣ ଭାତ ଖାଇଲେ ବହୁତ୍ ପ୍ରକାର ତା ସହିତ ନଗେଇ ଖୀଆ ଖାଉଛୁ ତାଙ୍କର ଗୋଟେ ଯଦି ଭାତ ହବ ଛୁଇଁ ତରକାରୀ ହେଲେ ସଇଲା। ଏମିତିବି ବହୁତ୍ ପ୍ରକାର ବହୁତ୍ କରିବେ ଦିନରେ ଖାଇକି ରାତିରେ ଖାଇବେ
ଭାଇ ଭଲ ଆଉ।
ଥରକରେ କରିଦେବେ ତାଙ୍କର କିନ୍ତୁ ବେଶୀ ତାଙ୍କର ପ୍ରାଧାନ୍ୟ ମାଣ୍ଡିଆ ମାଣ୍ଡିଆଟାକୁ ଭଲ କରନ୍ତି।
ମାଣ୍ଡିଆ ଏଠି ଅଙ୍କଲ ଖାଆନ୍ତି ସବୁବେଳେ।
କଣ ହେଲାନା ମୋଭାଇବା ସବୁବେଳେ ମାଣ୍ଡି ଆଣିକି ଆସିବ ଯେତେବେଳେ ଆସିବ କଇବ ମାଣ୍ଡିଆକୁ ଯାଉ କରିଦିଅ ପିଅ ସବୁବେଳେ ସକାଳୁ ନହେଲେ ମାଣ୍ଡିଆ ପରଟା କର ଏ ଦେଖାଅ ଦେହ ପାଇଁ ଭଲ।
ଆ ଆମ ଯୋଉ ଆଣ୍ଟି ମାଣ୍ଡିଆ ପିଠା କରନ୍ତି।
ହଁ ମାଣ୍ତିଆ ପି ପିଠା ହବ ମା ସେଇ ପିଠାତ ପିଠା ଗୋଲ କରିବ ପରଟା କରିଦବ ଇଏ ଆଉ।
ହଁ।
ତିନିିକଣିଆ ମୋ ବାଡ଼ବାପା ହରିକା ମୋ ହଁ ଆଉ ଭଲ ମୋ ବାପାତ ପିଉନାହାନ୍ତି ମୋ ବାପା କିଛିବି ପିଉନାହାଁନ୍ତି କିନ୍ତୁ ବାଡ଼ବା ପାଆଉ ମଝିଆ ମା ସେତାଙ୍କର ସକାଳୁ ମାଣ୍ଡିଆ ପିଉଛନ୍ତି। ଆଉ ଭଉଣୀ ଘରକୁବି ସେତାର ଆଇଥିଲା ନିଯେ ନେଇକି ଆଇଥିଲା। ସେଇ ଯୋଉ ଯୋଉ ଆଘରେ ଯୋଉ ବୟସ୍କ ଲୋକ ଖାଉଚନ୍ତି ସେଇଯଉ ଖାଇବାକୁ ଡା କନ୍ତି ସେହିଁ ଦିଅନ୍ତି ନିଜେ ସେନିଜେ ଅମଳ କରନ୍ତି ଦିଅନ୍ତି କିନ୍ତୁ ନିଆମାକୁ ଏମିତି ଦିଅନ୍ତି।
ଭଲ ମାଣ୍ଡିଆଟା କିନ୍ତୁ ଭଲନା ଆଉ ଭଲ ଦେହ ପାଇଁ ଭଲ। ପେଟ ଥଣ୍ଡା ରୁହେ ଆମେ ସିନା ବୁଝୁନୁ ଖାଉନୁ
ଖାଉନୁ କିନ୍ତୁ ଦେହ ପାଇଁ ଭଲ।
ଆଉ ତୁ ଆଜି କଁ ଖାଇଚୁ?
ମୁଁ ସଖାଳେ ଖାଇଥିଲି ସିମେଇ ଉପମା ଖରାବେଳେ ଖାଇଥିଲି ଭାତ ଡ଼ାଲି କଲରା ଛଣା ହେଇଥିଲା ଆଉ ଛୁଇଁ ଆଳୁ ଦରକାର ଏଇଆା ରାତିରେ ଖାଇନି ଖାଇବି ଆଉ।
ରାତିରେ କଣ ହେଇଯାଇଛି?
କଣ କହିଲୁ ଆଜି ହେଇଛି
ହୁଁ ବଢିଆ ଆଉ ଆମର ବାପା ଆସିନାହାନ୍ତି ଆଜି କିଛି ଆଉ କିଛି ରୋଷେଇ କର ନା ଆଜି ଆସିବେନି ରହିବେ।
ହଁ ହଁ ହଁ।
ଦେଖୁନୁ କାମ ତମେ କରି ବ ଦିନଠୁ ସକାଳୁ ଗୋଟେ ଲୋକ ଗଲେଣି ତମେ ସକାଳୁ କାମ କରିବନି ଛା ତ ପକାହବ ଆଜି କୋଉଠି?
ହୁଁ।
ସକାଳୁ ନ କରି ଏଇଖୀଣା। ସନ୍ଧ୍ୟା ବେଳେ ଚାରିଟା ବେଳେ କାମ ଆରମ୍ଭ।
ସେ ଫେରେ ସଖାଳୁ ଗଲେଣି।
ହଁ ସକାଳୁ ଗଲେଣି ତାପରେ କହୁଛନ୍ତି ବାପା କହିଲେ ମୁଁ ତ ସକାଳୁ ଆଇଲିଣି ମୁଁ। ଯଦି ଗମେଣ୍ଟ ଏଇଟା ଗମେଣ୍ଟ ଡିଉଟି ଗମେଣ୍ଟ ଡିଉଟି ହିସାବରେ ହବା ଦରକାର ନା ଆଉ। ନା ସକାଳୁ ଆଇିଲେ କଁ ହେଲା ଏଇଖିଣା କାମ ହବ ମାନେ ଏଇଖିଣା ବି ରହିବ।
ଆଉ କଣ ନା ସକାଳୁ ସେ ଗୋଟେ। ତାର ଯେତିକି ଆମ ସେ ହି କାମ କରିବ ନା ସେ ଆଉ କାହିଁ ଓଭର କରିବ।
ମଝିରେ ସେମତି କଲେ ସଖାଳୁ ଯିବେ। ଆଉ ତାପରେ ଯୋଉ ଆସି। ଯିବେ ଆସିବେ କଣ ଘରକୁ। ସାର୍ କହିବେ ନାଇଁ ନାଇଁ ଯାଅନି ଆଉ କାମ ଅଛି ପଳେଇଲେ କେମିତି ହେବ ଇଏ ହବ।
ହଁ ବା ଯିଏ କାମ କରୁଥିବ ତାକୁ ହିଁ କହିବେ। ଆଉ ଯିଏ ତାର ମୁହଁ ଭାରି ପଳଉଥିବ କିଛି ନହିଁ। ଯୁକ୍ତି କରୁଥିବ ମାନୁ ନଥିବ ଡିିଆଳିଆ ହଉଥିବ ତାକୁ କିଛି କହିବେନି।
ବାପା ସେ ନ୍ ସେ କିଛି ନାହିଁ କାମ କଲେ ଘରକୁ ଆସିବେ। ଫୋନ କରିବେ ଚାରିଟା ବେଳକୁ ଆସ ଆରେ ଇଏ କଣ। ଜଣେ ଗୋଟେ ଲୋକ ରେଷ୍ଟ ନବେନି ଟିକେ।
ଆଉ ବୟସ ହେଲା ରାତି ଇଏ ସିଏ ମାନେ ଦେଖି‌ ଚାହିଁ ଆସିବେ ନା ନାଇଁ।
ଆଉ କଁ।
ଭଲ ହେଇଛି ସେ ରୁହନ୍ତୁ ପଛ ନ ଆସନ୍ତୁ ରାତିରେ।
ସେଇଆ ବା ମା ସବୁବେଳେ ସେଇଆ କୁଏ ରାତି ହେଇଯିବ ରହିଯିବ ପଛେ ଆସିବନି କାହିଁ ଆସିବ ଦୌଡି ଦୌଡି ପୁଣି ଯିବ।
ହଁ ଫୁଣି ସକାଳୁ ଫୁଣି ଯିବ ଖାଲି ଯେତିକି ଘଣ୍ଡା କଁ ଶୋଇବାକୁ ଆସିବ।
ଆମେ ବି ଯଦି କହୁଥିବୁ ଯାଉନା ଯାଉନା ବୋଲି। ଥାଉ କଥା ହେଇଯାଅ ଯାଅନା ନା ନା ମୁଁ ଯିବି ମୁଁ ଯିବି। ଆରେ ଇଏ କଣ।
ସେଇଆ ପା ଲୋକ କୁ ବୁଝେଇ ହବନି।
ତାଙ୍କର ଜବର ଦସ୍ତି କରି ଯାଉଛନ୍ତି ଆଉ କିଏ କଣ କରିବ।
ଦେହ ପା କୁ ବି ଜଗିବା କଥା କିନ୍ତୁ ଯୋଉ ପଳଉଛନ୍ତି ମିସ୍ ହେଲାଉଛି ବୟସ ହେଲାଣି ଦେହପା କୁ ଜଗିବା କଥା।
ସିଏ ଜମା ଶୁଣିବେନି।
ହଁ ପା ସୁଣି ବେନି।
ବର୍ଷା ହଉଥିବ କାହା ଘରେ ଲୋକ ସବୁ ଘରେ ରହୁଥିବେ। ମୋ ବାପା କିନ୍ତୁ ବର୍ଷା ହବ ମାନେ ସାଙ୍ଗେ ସାଙ୍ଗେ ବାହାରୁ ବାହାରିବେ ଆରେ ଇଏ କଁ।
ହଁ ହଉ ମୁଁ ଯାଉଛି ଖାଇବି ଆଉ।
ହଉ ହଉ ଯା ଖାଇ ବୁ ଯା।
ହଉ।